ବନ୍ଧୁ ନମସ୍ତେ ବନ୍ଧୁ।
କେମିତି ଅଛ?
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି।
ଆଜି ସନ୍ଧ୍ୟାରେ ଜଳ ଆଜି ସନ୍ଧ୍ୟାରେ ତମେ ଜଳଖିଆ କଣ କରିଥିଲ?
ମୁଁ ଆଜି ସନ୍ଧ୍ୟାରେ ଜଳଖିଆ ସେମିତି କିଛି ବିଶେଷ ଖାଇନି ଖାଇଥିଲି ହଉଛି ବରା ଆଉ ଆଳୁଦମ।
ସେଟା ତ ଦେହ ପାଇଁ ବହୁତ ଖରାପ ବାହାରେ ଜିନିଷ ଖାଇଲେ।
ହଁ କଣ କରିବା ଆମର ତ ପାଟିକୁୁ ଭଲ ଲାଗୁନି ନା ଯୋଉଟା ଦେହ ପାଇଁ ଆମର ଭଲ ସେଟା ପାଟିକୁି ଭଲ ଲାଗୁନି। ଆଉ ଯୋଉଟା ଦେହ ପାଇଁ ଆମକୁ କୁ ଖରାପ ସେଇଟା ଆମକୁ ବି ପାଟିକୁ ଭଲ ଲାଗୁଛି। ଆଉ ଆମେ କଣ କରିବା?
ଆରେ ବନ୍ଧୁ ଆଜି ଆଯି ଆମେ କିଛି ପରିବେଶ ସୁରକ୍ଷା ଉପରେ ଜାଣିବା କି ।
ହଁ ନିହାତି କହୁନାହାନ୍ତି ଆପଣ କଣ କହୁଛନ୍ତି ତାପରେ ମୁଁ ବି କିଛି ଯଦି ଜାଣିଥିବି ତବେ ଆପଣଙ୍କୁ ଜଣେଇବି ।
ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ଏକ ବଡ ଚିନ୍ତାର ବିଷୟ ହୋଇ ପଡିଛି ।
ହଁ ସେଟା ତ ସାତ କଥା ।
କାରଣ ପ୍ରଦୂଷଣ ଜଙ୍ଗଲ କାଟିବା ଏବଂ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ଦିନକୁ ଦିନ କଷ୍ଟ ହେଉଛି ନଷ୍ଟ ବି ହଉଛି ଆମକୁ ବି ବହୁତ କଷ୍ଟ ହଉଛି ଜୀବଜନ୍ତୁ ବି ମରିଯାଉଛନ୍ତି ।
ଆଉ ଦେଖନ୍ତୁ ଆମେ ଯେହେତୁ ମଣିଷ ମାନେ ମଣିଷ ମାନେ ହିଁ ସେଟାକୁ ପରିବେଶକୁ ହିଁ ମାନେ ଅପରିଷ୍କାର କରୁଛନ୍ତି ଥୋଡିନା ସେମାନେ ଗଛ ବୃଛ ବୃକ୍ଷ ମାନେ ସେମାନେ କିଛି ସେମାନେ କଣ । ସେମାନେ ଆମ ଭଲ ପାଇଁ ଚିନ୍ତା କରୁ ଚନ୍ତି ଆମକୁ ଅମ୍ଳଜାନ ପ୍ରୋଭାଇଡ କରୁଛନ୍ତି ଆଉ ଆମେ କଣ କରିବା ତାହେଲେ ଆମେ ଯଦି ପରିବେଶ ଟାକୁ ସନ୍ତୁଳନ ନ ରଖିବା ତେବେ ଆମର ହିଁ କ୍ଷତି ହବ ଆମର କ୍ଷତି ହେବା ସଙ୍ଗେ ସଙ୍ଗେ ପଶୁ ପକ୍ଷୀ ସମସ୍ତଙ୍କର ବି କ୍ଷତି ହବ ।
ହଁ ଏହାର ପ୍ରଭାବରେ ଜଳବାୟୁ ପ୍ରରିବ ବର୍ତ୍ତନ ଅତ୍ୟଧିକ ଉଷ୍ମତା ଏବଂ ଅନି ଅନିିୟମିତ ବର୍ଷା ବ ଦେଖାଯାଉଛି। ଯେମିତି କି ଏବେ ବି ସବୁବେଳେ ବର୍ଷା ଆସୁଛି କିନ୍ତୁ ବର୍ଷା ହଉନି କାହିଁକି ନାନା ପରିବେଶ ପ୍ରଦୂଷଣ ଯୋଗୁ।
ପରିବେଷଣ ପ୍ରଦୁରଷଣ ଯୋଗୁ ସମସ୍ତଙ୍କର ବି କ୍ଷତି ହଉଛି ଆଉ ଗଛ ନଥିଲେ ବାୟୁ ପ୍ରଦୂଷଣ ବଢିବ ବର୍ଷା କମିଯିବ ତାପମାତ୍ରା ବୃଦ୍ଧି ପାଇବ ଏବଂ ଜୀବନ ଜଗତ ବିପଦରେ ବି ପଡିଯିବ।
ପ୍ରଥମେ ଆମେ ଅଧିକରୁୁ ଅଧିକ ଗଛ ଲଗେଇବା ଉଚିତ।
ହଁ । ଆଜିକାଲି ବନ କାଟିବା ଯୋଗୁ କେଉଁ କେଉଁ ସମସା ଦେଖା ଯାଉଛି ଆପଣ ଜାଣିଛନ୍ତି କି?
କଣ କହିଲେ ଆଉଥରେ
ମୁଁ କହିଲି ଆଜ କାଲି ଗଛ କାଟିବା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖା ଯାଉଛି ଆପଣ ଟିକେ ମତେ କହିପାରିବେ କି?
ହଁ ବହୁତ କିଛି ଦେଖ ଯାଉଛି କାହିଁକିନା ଆମେ ବି ନିଶ୍ଵାସ ପ୍ରଶ୍ଵାସ ନବାର ଅସୁବିଧା ହଉଛି ଏବେ ଖରା ଦିନରେ ଆମେ ଯଦି ବି ବାଟରେ କୋଉଠି ଯାଉଛନ୍ତି ଗୋଟେ ଗଛ ଟଏ ନମଳିଲା ବେଳୁ ଆମେ କେତେ କଷ୍ଟ ହଉଛନ୍ତି ଆମେ ଚାହୁଁଛନ୍ତି କୋଉ ଗୋଟେ ଛାଇରେ ରହିବା ପାଇଁ ସେମତି ବଣ ଜଙ୍ଗଲ ସବୁ ଯୋଉ କାଟି ଦଉଛନ୍ତି ମଣିଷ ମାନେ ହିଂସ୍ର ହେଇଗଲେଣି ତ ଆଉ ଯଦି ମଣିଷ ମାନେ ତ ବହୁତ ହିଂସ୍ର ହେଇଗଲେଣି ଆଉ ଯଦି ବି କାଟି ଦଉଛନ୍ତି ପଶୁ ପକ୍ଷୀ ରହୁଛନ୍ତି କେମିତି ବହୁତ କଷ୍ଟ ହଉଛି ଏବେ ବି ଗଛ କାଟିଦେଲେ ଗୋଟେ ଚଢେଇ ବି ଯଦି ଚାହିଁଲେ ସେ ଗୋଟେ ବସା କରିକି ବି ତା ଛୁଆ ମାନଙ୍କୁ ରଖିପାରେ କିନ୍ତୁ ରଖିପାରୁନି କାହିଁକି ନା ମଣିଷ ମାନେ ଏବେ ବହୁତ ହିଂସ୍ର ହେଇଗଲେଣି।
ଠିକ୍ କହିଲା ପ୍ରଦୂଷଣ ଜଙ୍ଗଲ କାଟିବା ଏବଂ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ଦିନକୁ ଦିନ ନଷ୍ଟ ବି ହେଇଯାଉଛି। ଆଉ ପରିବେଶ କୁ ସୁରକ୍ଷା କ୍ଷା କରିବା ପାଇଁ ଆମେ କଣ କଣ କରିପାରିବା?
ଆମେ ସବୁ ଚାରିଆଡେ ଗଛ ଲଗେଇବା ଉଚିତ ଫାଷ୍ଟ କଥା।
ହଁ ସେଟା ତ ଠିକ କଥା ଆଉ ଶୁଣନ୍ତୁ ମୁଁ ବି କହୁଛି କିଛି ଉପାୟ ପ୍ରଥମେ ଆମେ ଅଧିକ ରୁ ଅଧିକ ଗଛ ଲଗେଇବା ଆ କାହିଁକି ନା ଗଛ ଆମକୁ ଅମ୍ଳଜା ଜାନ ଦେଇଥାଏ ଏବଂ ବାୟୁକୁ ଶୁଦ୍ଧ ମଧ୍ୟ ରଖିଥାଏ। ଆଉ ପାଣି ସଂରକ୍ଷଣ ମଧ୍ୟ ଅ ଅତ୍ୟନ୍ତ ଜରୁରୀ କାହିଁକି ନା ଅନାବଶ୍ୟକ ପା ପାଣି ନଷ୍ଟ କରିବା ଟା କିନ୍ତୁ ଉଚିତ ନୁହେଁ କାହିଁକି ନା ଲୋକ ଯେହେତୁ ପାଣି କିଣି ଵି ବାହହାରେ ବି ଲୋକ ପାଣି ପିଉ ଚନ୍ତୀ ଆମେ କଣ ପାଣି ଟାକୁ ଆମେ ଅନୟମିତ ଭାବେ ଟ୍ୟାପ୍ ଟାକୁ ଆମେ ଚେଲେଇ ଦେଇକି ପଳଉଛନ୍ତି ଆଉ ପାଣି ଟା ଆମର ଅନେସେସେରୀ ନଷ୍ଟ ହଉଛି ତେଣୁ ଆମେ ସେଟାକୁ ପାଣି ମଧ୍ୟ କେମିତି ସଂରକ୍ଷଣ କରି କରିବା ତାର ଉପାୟ ମଧ୍ୟ କିଛି କରିବାକୁ ଆମକୁ ପଡିବ
ହଁ ଯେମିତି ବିଦ୍ୟୁତ ସଞ୍ଚୟ କରିବା ଦ୍ଵାରା ଏ ମଧ୍ୟ ପରିବେଶ ସୁରକ୍ଷାର ସହାୟତା ମିଳିଥାଏ।
ନିଶ୍ଚୟ ଅପ୍ରୟୋଜନିକ ଲାଇଟ୍ ଏବଂ ପାଖା ପଙ୍ଖା ବନ୍ଦ କରିଦେବା ଉଚିତ। ଯାନବାହାନର ଧୁଆଁ ମଧ୍ୟ ପରିବେଶ ପ୍ରଦୂଷଣ ଏକ ପ୍ରମୁଖ କାରଣ।
ସେଥିପାଇଁ ସମ୍ଭବ ହେଲେ ସାଇକେଲ କିମ୍ବା ସାର୍ବଜନୀନ ପରିବହନ ବ୍ୟବହାର କରିବା ଭଲ।
ହଁ ଆମ ବିଦ୍ୟାଳୟରେ ମଧ୍ୟ ପରିବେଶ ସଚେତନା କାର୍ଯ୍ୟକ୍ରମ ହେବା ଉଚିତ୍।
ହଁ ଛାତ୍ରଛାତ୍ରୀ ମାନେ ସଚେତନନ ହେଲେ ସମାଜରେ ବଡ ପରିବର୍ତ୍ତନ ଆଣିଥାଏ।
ଆମେ ନିଜେ ସଚେତନ ଆମେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ଦରକାର।
ସଠିକ୍ ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତଵ ନୁହେଁ ଏହା ଆମ ସମସ୍ତଙ୍କ କର୍ତ୍ତବ୍ୟ।
ହଁ ଯଦି ଆମେ ଆଜିକା ଆଜି ଠାରୁ ପଦକ୍ଷେପ ନେବା ତେବେ ଭବିଷ୍ୟତ ପିଢି ପାଇଁ ଏକ ସୁନ୍ଦର ପରିବେଶ ଛାଡି ଯାଇପାରିବା।
ନିଶ୍ଚୟ ଆସ ଆମେ ଆଜିଠାରୁ ଗୋଟିଏ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷାର ସଂକଳ୍ପ ନବା।
ଖୁବ୍ ଭଲ କଥା ଧନ୍ୟବାଦ।
ଧନ୍ୟବାଦ ବନ୍ଧୁ, ଗଛ ଲଗାଅ ପରିବେଶ ବଞ୍ଚାଅ, ପରିବେଶ ବଞ୍ଚାଅ ଜୀବନ ବି ବଞ୍ଚାଅ।
ହୁଁ ଅ ଆଉ ହଉଛି ଏଇଟା ତ ବହୁତ ଭଲ କଥା ଗଛ ବୁଛ ଲଗେଇବା ବୃକ୍ଷରୋପଣ ହଉଛି ଗଛ ଲଗେଇବା ଏବଂ ସେଗୁଡିକ ଯତ୍ନ ନେବା ପରିବେଶ କୁ ସବୁଜ ଓ ସୁନ୍ଦର ରଖ୍
ବନ୍ଧୁ ଶୁଣ ଆମେ ଆ ଭିତରେ ବି ବହୁତ କିଛି ଶି ଶିଖିବାକୁ ମିଳିଲା ଆମେ ତମେ ବି କିଛି କହିଲ ମୁଁ ବି କିଛି କହିଲି ବହୁତ କିଛି ଶିଖିବା ମିଳିଲା ସେମିତି ଆମେ ଗଛ ଲଗେଇବା ଉପରେ ବୃକ୍ଷରୋପଣ ବିଷୟରେ ଆମେ ଗୋଟେ ଏ ଯୋଉ କଥାବାର୍ତ୍ତା ହବା।
ହଁ ନିହାତି କୁହନ୍ତୁ।
ବୃକ୍ଷରୋପଣ ଓ ଏହାର ମହତ୍ୱ ବିଷୟରେ କିଛି ଜାଣିଛନ୍ତି?
ହଁ ବୃକ୍ଷରୋପଣ ଏହାର ମହତ୍ୱ ବିଷୟରେ ମୁଁ ବହୁତ କିଛି ଜାଣିଛି ଗଛ ଆମକୁ ଅକ୍ସିଜେନ ଦିଏ ଫଳ, ଫୁଲ, କାଠ ଏବଂ ଔଷଧ ଯଗାଇ ଥାଏ ଏହା ବାୟୁକୁ ଶୁଦ୍ଧ ମଧ୍ୟ ରଖେ ଏବଂ ପରିବେଷ ସନ୍ତୁଳନ ମଧ୍ୟ ରକ୍ଷା କରେ କାହିଁକି ନା ଆମ ଗଛ ଯେହେତୁ ଆମକୁ ଫଳ ଫୁଲ ପୁଷ୍ପ ଯେପନ୍ ଫଳ ଫୁଲ, କାଠ କାଠ ଦ୍ଵାରା ଆମେ କଣ ରୋଷେଇ ବାସ କାର୍ଯ୍ୟ ଆମର ସମ୍ପନ୍ନ ହେଇପାରୁଛି ଆଉ ଫୁଲ ଫଳ ଦ୍ଵାରା କଣ, ଆମେ ସେୟାକୁ ଖାଇକି ଆମେ ଜୀବନ ଯାପନ ମଧ୍ୟ କରୁଛନ୍ତି ଗଛରୁ ଆମକୁ ଭଲ ଅକ୍ସିଜେନ ମଧ୍ୟ ମିଳିଥାଏ ଏହା ବାୟୁ କୁଶୁଦ୍ଧ ମଧ୍ୟ କରିଥାଏ ତେଣୁ ଗଛ ଲଗେଇବା ମୋ ମତରେ ନିତ୍ୟାନ୍ତ ଯେ ଅତ୍ୟାନ୍ତ ଆବଶ୍ୟକ।
ତାହେଲେ ଆଉ ଗଛ ନଥିଲେ ଆମେ ବହୁତ ଅସୁବିଧାରେ ପଜିଥାନ୍ ଯେମିତି ବାୟୁ ପ୍ରଦୂଷଣ ବଢୁଛି, ବର୍ଷା କମି ଯାଉଛି, ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜୀବ ଜଗତ ବିପଦରେ ପଡ଼ିବ।
ଆଜ କାଲି ଗଛ କାଟିବା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଯାଉଛି ଆପଣ ଜାଣିଛନ୍ତି।
ହଁ ଜାଣିଛି ବନ କାଟିବା ଯୋଗୁ ମୃତ୍ତିକା କ୍ଷୟ ବନ୍ୟା ଖରା ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଭଳି ସମସ୍ୟା ବଢ଼ୁଛି।
ଗ୍ଲୋବାଲ ୱାର୍ମିଂ କୁ କମାଇ ବାରେ ଗଛର ଭୂମିକା କଣ?
ଗଛ ବାୟୁର କାର୍ବନ ଡାଇଅକ୍ସାଇଡ ଶୋଷଣ କରିଥାଏ ଏହା ତାପମାତ୍ରା କମାଇବାରେ ସହାୟକ ହୁଏ
ହଁ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣରେ କିପରି ଯୋଗଦାନ କରିପାରିବେ ଏଥିପାଇଁ ମତେ ଲାଗୁଛି ଆମକୁ ଗୋଟେ କିଛି ବ୍ୟବସ୍ଥା କରିବାକୁ ପଡିବ ଯେମିତି ସବୁ ପ୍ରତ୍ୟେକ ସ୍କୁଲ କଲେଜ ରେ ଗୋଟେ ବୃକ୍ଷରୋପଣ ଦିବସ ହବା ଦରକାର ତେଣୁ ସମ ସେଇଥିରେ ସମ ତ ସେ ଏହା ଦ୍ଵାରା ଲୋକମାନେ ଉପକୃତ ହେଇକି ଛାତ୍ରଛାତ୍ରୀ ମାନେ ଉପକୃତ ହେଇ ମାନେ କିଛିଟା ଗଛ ଲଗେଇବେ ଯାହା ଦ୍ଵାରା କି ପରିବେଶ ସନ୍ତୁଳନ ରହିବ।
ଗଛ ଲଗେଇବା ସହ ତାର ସୁରକ୍ଷା ଓ ଯତ୍ନ ନେବା ମଧ୍ୟ ଜରୁରୀ।
ହଁ ନିହାତି, ସରକାର ବନ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ଲୋକଙ୍କୁ ଉତ୍ସାହିତ କରୁଛନ୍ତି।
ହୁଁ ଆମ ସମାଜ ପାଇଁ ବୃକ୍ଷରୋପଣ ମୁଖ୍ୟ ଲାଭ କଣ?
ଏହା ପରିବେଶକୁ ସୁସ୍ଥ ରଖେ, ବର୍ଷା ବୃଦ୍ଧି କରେ ପ୍ରଦୂଷଣ କମାଏ ଏବଂ ଜୀବନର ମାନ ଉନ୍ନତ କରେ।
ବ୍ୟକ୍ତିଙ୍କ କର୍ତ୍ତବ୍ୟ କଣ?
ଅ ମୋ ମତରେ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିଙ୍କ କର୍ତ୍ତବ୍ୟ ହେଉଛି ବର୍ଷକୁ ଅତି କମ ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ।
ତୁମ କଥା ଶୁଣି ମୁଁ ମଧ୍ୟ ଅଧିକ ଗଛ ଲଗେଇବାକୁ ଇଚ୍ଛା କଲି।
ଧନ୍ୟବାଦ ଯଦି ଆମେ ସମସ୍ତେ ମିଶି ବୃକ୍ଷରୋପଣ କରିବା ତେବେ ଆମ ପୃଥିବୀ ସବୁଜ ଓ ସୁନ୍ଦର ହେବ।
ଠିକ୍ କହିଲ, ଗଛା ଲଗାଅ ପରିବେଶ ବଞ୍ଚାଅ। ଆମର ମୁଲ ମୂଳ ମନ୍ତ୍ର ହେବା ଉଚିତ।
ନିଶ୍ଚୟ ଆସ ଆମେ ଆଜିଠାରୁ ବୃକ୍ଷରୋପଣରେ ସଂକଳ୍ପ ନେବା।
ନିଶ୍ଚୟ ଧନ୍ୟବାଦ ବନ୍ଧୁ ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ ଆଉ ଆଉ ସବୁ କଣ ଖବର? ଆପଣଙ୍କ
ହଁ ଭଲ ଅଛି ଆଉ ଏଥର ରୋ ରଜରେ ପ୍ରୋଗ୍ରାମ କଣ ବୁଲାବୁଲି କିଛି ଅ
ଅ ମୁଁ ତ ଭାବି ଯେହେତୁ ପହିଲି ରଜ ଆମର ଓଡିଆ ମାନଙ୍କର ଗୋଟେ ବଡ ପର୍ବ ଅ ମୁଁ ଭାବିଛି ପହିଲି ରଜରେ କିଛି ସକାଳୁ ଠା ଗାଧୁଆବାଧୁଆ ସାରି ନୂଆ ଡ୍ରେସ ପିନ୍ଧି ଟିକେ ଭଗବାନଙ୍କ ଦର୍ଶନରେ ବାହାରିବି ଭଗବାନଙ୍କ ଦର୍ଶନ ସାରିଲା ପରେ। ଏବେ ତେଣିକି ତାପରେ ଆମର ବୁଲା ବୁଲି ମଜା ମସ୍ତି ସାଙ୍ଗ ମାନେ ମିଶି କରିବୁ ଆଉ। ଆପଣଙ୍କ ପ୍ଲା ଆପଣଙ୍କ ପ୍ଲାନିଂ କଣ?
ହଁ ଏଇଟା ତ ଝିଅ ମାନଙ୍କର ବେଶୀ ମାନେ ଝିଅ ପିଲାଙ୍କ ତ ଏଇଟା ମେନ ଯେମିତି କୁହନ୍ତି। କି ଝିଅ ମାନେ ପାଦ୍ ଝିଅ ପିଲାମାନେ ପାଦରେ ବି ଚାଲନ୍ତିନି। ତ ସେ-ସେ ନାଇଁ ମାନେ ଆଗରୁ କୁହାଯାଇଛି କି ପାଦରେ କଣ କଦଳୀ ପଟୁଆ ଏବେ ତ ଆମେ ପିନ୍ଧୁନୁ ନା କିନ୍ତୁ ଆଗ କାଳରେ ଝିଅ ମାନେ କଦଳୀ ପଟୁ ପଟୁଆ ପିନ୍ଧିକି ଚାଲୁଥିଲି, ହଁ ଉ କଦଳୀ ପଟୁଆରେ।
ଆଉ ରଜରେ ସବୁ କଣ ପିଠାପଣା ହୁଏ ସବୁ ଜାଣିଛନ୍ତି ଆପଣ?
ହଁ ଜାଣିଛି ଖାସ କରିକି ତ ଖାସ କରିକି ତ ପୋଡ ପିଠା ତ ମେନ ରଜ ଜରେ ହେଁ ଏମତିରେ ବି କାକରା ପିଠା ହୁଏ, ମଣ୍ଡା ପିଠା ହୁଏ, ଆରିସା ପିଠା ହୁଏ। ଚକୁଳି ବି ହୁଏ, କାହାକୁ କାହାକୁ ଭଲ ନ ଲାଗେ ଚକୁଳି।
ହୁଁ ଆପଣଙ୍କର୍ ଆପ୍ ଆପଣଙ୍କର ସବୁଠାରୁ ପ୍ରିୟ ପିଠା ନାମ କଣ?
ମତେ ଚକୁଳି ବହୁତ ଭଲ ଲାଗେ ପୁରା ପତଳା ହେଇକି ପୁରା ସରୁରେ ହେଇଥାଏ।
ଆଚ୍ଛା। ତାହଲେ ବଢିଆ ଆଉ।
ତମକୁ କେମିତି ଭଲ ଲାଗେ? ହଁ ସେଟା ତ ଅଷ୍ଟମୀରେ ହୁଏ।
ଅଷ୍ଟମୀରେ ହୁଏ କିନ୍ତୁ ମତେ ସେଇଟା ଅଲ୍ ଟାଇମ ମୋର ପସନ୍ଦ, ମାନେ ସବୁବେଳେ ଯଦି କହିବେ ଏଣ୍ଡୁରି ପିଠା ଖାଆ ବୋଲି ମୁଁ ବି ଖାଇଦେବି, କାହିଁକିନା ମତେ ସବୁଠାରୁ ପିଠା ଭିତରୁ ଏଣ୍ଡୁରି ପିଠା ମୋର ବେଶୀ ପସନ୍ଦ, ଆଉ ଆଉ ଗୋଟେ କଥା ହେଲା ମତେ ପିଠା ପିଠା ପଣା ହିଁ ମତେ ବହୁତ ଭଲ ଲାଗେ ଆ ଯେମିତିକି କାକ କରା ପିଠା, ଅଣ୍ଡା ପିଠା, ଚକୁଳି ପିଠା, ଚିତଉ ପିଠା, ଆରିସା ପିଠା, ପୋଡ ପିଠା, କ୍ଷୀରପୋଡ ପିଠା, ମାଲପୁଆ ଆଉ ତେଣିକି ବୋ ଯେତେ ପ୍ରକାର ପିଠା ହେଇଥିବ ସବୁ ପିଠା ପଣାା ଭଲ ଲାଗେ।
ହଁ କିନ୍ତୁ ତମେ ଯୋଉ କହିଥିଲ ତମକୁ ଯୋଉ ଭଲ ଲାଗେ ଏଣ୍ଡୁରି ପିଠା ସେଟା କିନ୍ତୁ ତାର ଗୋଟେ ହଳଦୀ ପତ୍ରରେ ବାସ୍ନା ଥାଏ ଖାଲି
ହଁ ସେଇଥିପାଇଁ ତ ପିଠାଟା ହିଁ ତାର ସେଇଥିପାଇଁ ତା ପିଠାଟାର ସ୍ଵାଦ ଟା ଦୁଇ ଗୁଣ ହେଇଯାଏ।
ଆଉ କେବେ ଖାଇଲେ ଜମା ଭଲ ଲାଗେନି ସେ ପିଠା, ତାର ବାସ୍ନା ଗୋଟେ ଅଲଗା ଥାଏ।
ହ ସେଇ ସମୟରେ ବଡମାନେ ପଢୁଆ ହୁଅନ୍ତି ଅଷ୍ଟମୀରେ ପିଠା ଖାଆନ୍ତି ତେ ତାଙ୍କର ମଜା କିଛି ଅଲଗା।
ଆଉ ସାନ ମାନେ ଖାଲି ମନ ଦୁଃଖ କରିକି କଣ ବସନ୍ତି?
ସାନମାନେ ମନ ଦୁଃଖ କରିବେନି, ସାନ ମାନଙ୍କ ପାଇଁ ବି ନୂଆ ଡ୍ରେସ ହୁଏ। ଏ ନା ବଡ ମାନେ ଯେହେତୁ ଘର ଜ୍ୟେଷ୍ଠ ପୁତ ପୁତ୍ରଙ୍କୁ ପୂଜା କରାଯାଏ ଅଷ୍ଟମୀରେ ପ୍ରଥମା ଅଷ୍ଟମୀରେ, ତେଣୁ ବଡ ମାନଙ୍କର ଟିକେ ଖୁସି ଆଉ।
ହଁ
ଆପଣ ଘରର ସାନ ନା ବଡ?
ମୁଁ ସଵା ବଡ଼।
ଆ ଆପଣଙ୍କର ତ ପ୍ରଥମାଷ୍ଟମି ପାଳନ ହଉଥିବ ତାହେଲେ। ମୁଁ ବି ବଡ଼।
ହଁ କିନ୍ତୁଭ ଭଲ ଲାଗେ କିନ୍ତୁ ସେଇଟା ବେଶୀ ଖୁସି ଲାଗେ କି ସମସ୍ତେ ନୂଆ ଡ୍ରେସ୍ ପିନ୍ଧନ୍ତି ଏକା ସାଙ୍ଗରେ ମାନେ ପୂଜା ହୁଏ ବି ଅଷ ଅଷ୍ଟମୀରେ ଗୋଟେ ମାମୁଁ ଘରୁ ଯାହା ଆସିଥାଏ ସେଟା ପୂଜା ହୁଏ। ମତେ ଭଲ ଲାଗେ ସବୁ ପୂଜା ପର୍ବ ମତେ ଭଲ ଲାଗେ ବହୁତ ଭଲ ଲାଗେ।
ମତେ ବି ଏଇତ ରଜ ପର୍ବ ପାଖେଇ ଆସିଲାଣି। ଆମ ତିନ ଦିନ ମାତ୍ର ତିନ ଦିନ ପାଳନ ହବ ରଜ ପାଇଁ କଣ ସବୁ କିଣା କିିଣି କରିସାରିଲେଣି ଆପଣ।
ନା ଆମ ଏଇଠି ତ ମାର୍କେଟ ବି ପାଖ ଯାଇନୁ ରଜ ବି ଆହୁରି ଅଛି ଆଠ ଦନୀ ଦେଖିବା କଉଦିନ ଗୋଟେ ଯାଇକି କିନଦବା ଆଉ।ରଜ ପରେ ବି ଏବେ ଆସୁଛି ରଥଯାତ୍ରା। ରଥଯାତ୍ରା ଆମ ଓଡିଆ ମାନଙ୍କର ଭଲ ଓଡିଆ ନେଇ ସବୁ।
ରଥଯାତ୍ରା ଆମର ହଉଛି ସାରା ପୃଥିବୀର ବଡ ଯାତ୍ରା କହିଲେ ବି ଚଳେ